ହ୍ୟାଲୋ।
ହଁ ଭଉଣୀ କଣ କରୁଛ?
କଣ କରୁଛ ଭଉଣୀ?
ମୁଁ ଏଇ ବସିଛି ଆଉ ତମେ କଣ କରୁଛ?
ଆମେ ଏ ଆଇଲୁ ଆଉ।
ଓହୋ ଓ ସେଇଥିପାଇଁ କୁଆଡ଼େ ବୁଲୁଚ କି ଟିକେ ନେଟୱାର୍କ ପାଉନି ଟିକେ ନେଟୱାର୍କ ଜାଗାରେ ରହୁନା।
ତମର ବି ନେଟୱାର୍କର ଆସୁନି ବା। ଏବେ
ହ୍ୟାଲୋ ଏବେ ସୁଭିଲା?
ହଁ ହଁ ମୋର ବି ଶୁଭିଲା?
ହଁ ହଁ।
ଆଉ ଖାଇଥିଲ କଣ?
ଆଉ ମୁଁ ଖାଇଥିଲି ପଖାଳ ତମେ?
ହୁଁ ମୁଁ ଖାଇଥିଲି ଅଟା ଚକୁଳି ତା ଦେହରେ ପିଆଜ ଆଉ ଲଙ୍କା। ଆଉ ଧଣିଆ ପତ୍ର ପଡିକି ହେଇଥିଲା ଅଟା ଚକୁଳି ସେଇଟା ଖାଇଥିଲି।
ଅଟା ଚକୁଳିରେ ସେଗୁଡା ସବୁ ପଡେ କିି ମୁଁ ତ ସେଗୁଡା ସବୁ ଜାଣିଛି ବିରି ପିଠାରେ ପଡେ କିନ୍ତୁ ଅ
ନାଇଁ ୟା ନାଇଁ ଅଟା ଚକୁଳିରେ ବନେଇ ଖାଅ ମୁଁ ବି ଆଜି ପ୍ର ନାଇଁ ଚିନି ନୁହେଁ ସେମିତି କି ସେମିତି ଲୁଣ ହିଁ ପଡିକି ହେଇଥିବ ଆ ଖାଇବ ବଢିଆ ଭଲ ଲାଗିବ ମୁଁ ବି ଆଜି ପ୍ରଥମ ଥର ଏମିତି ଖାଇଲି। ମୁଁ ତ ଅଲଗା ଖାଲି ଖାଇଥିଲି ଚିନି ବାଲା ଆଉ ଏମିତି ପକେଇକି ଫାଷ୍ଟ ଟାଇମ ପାଇଁ ଖାଇଲି ତମେ ବି
ଓ ଆଚ୍ଛା ମୁଁ ହେମିତି କେବେ ଖାଇନି ଦେଖିବା କେବେ ଟ୍ରାଏ କରିବି ଖାଇବା ପାଇଁ ଆଉ।
ହଁ।
ହଁ ମୁଁ ଏବେ ପଖାଳ ଖାଇଥିଲି ଶାଗ ଭଜା ଖାଇଥିଲି। ଆଳୁ ଭର୍ତା ଆଉ ମିକ୍ଚର।
ଆଜି ତ ରବିବାର ତମର ଆଇଁଷ ପାଇସ କଣ ହଉଥିବ ଆଉ।
ହଁ ଆଇଁଷ ତ ହେଇଛି ହେଲେ ମୋର ଆଇଁଷ ରେ କିଛି ଲେଣ ଦେଣ ନାହିଁ।
ସାଧା କଣ ହେଇଛି ତା ବଦଳରେ?
ତା ବଦଳରେ ସାଧା ଅ ତରକାରୀ ହେଇଛି ପୋଟାଳ ତରକାରୀ। ଆଉ ସେଇ ଶାଗ ଭଜା ଏଇଆ ଆଉ ଡାଲି।
ଭଲ ଆଉ।
ହଁ ତମର ଖରାବେଳେ ଆଜି କଣ ଖାଇବକୁ।
ଆଜି ଆମର ସାଧା ହେଇଛି କଣ ହେଇଛି ସେ ଭାତ ତରକାରୀ ଫକାରୀ କଣ ହେଇଛି ଭଲସ ଜାଣିନି।
ତୋର ଆଜି କଣ ପାଇଁ ଆଇଁଷ ହେଇନି?
ଆଁ?
ଆଇଁଷ ଆଜି କଣ ପାଇଁ ତମର ହେଇନି?
ଆାଇଁଷ କଣ ପାଇଁ ହେଇନି ମୁଁ ବି ଜାଣିନି ଭଲରେ କଣ ପାଇଁ କରିନାହାନ୍ତି ଆଜି।
ଓ ଆଚ୍ଛା।
ଆଉ।
ଆଉ ଅଁ କୁଆଡେ ଯିବା ଯିବା ଆଜି ହେଇନି କି ବୁଲାବୁଲି?
ହଁ ବୁଲାବୁଲି କଣ ଯାଇଥିଲି ମାର୍କେଟ ଆଡେ ମାର୍କେଟ ଯାଇକି ଆଇଲିି।
ଓ ଆଚ୍ଛା କଣ ପାଇଁ ଯାଇଥିଲେ?
ଆଜ୍ଞା କଣ କହିଲେ ଭଉଣୀ?
ଓହୋ।
ଆଉ।
ମୁଁ ମୁଁ ବି ଆଜି ଟିକେ ମାର୍କେଟ ଆଡେ ଯାଇଥିଲି।
କଣ ପାଇଁ ଯାଇଥିଲେ?
ଓେ କିଛି ନା ଏମତି ବୁଲିବା ପାଇଁ ଟିକେ ମନ ହେଲା ଘରେ ବସିକି ଚିଡା ଲାଗିଲା ତ। ଆଉ ଯାଇଥିଲି ଟିକେ ମାର୍କେଟ ଆଡେ ବୁଲିବା ପାଇଁ ଆଉ। ଆଉ ଟିକେ ଯିବି ହରିପୁର ବି ଟିକେ ଯିବି।
ଓହୋ ନା ଆମର ଆଜି ଗୋଟେ ସାଙ୍ଗ ମିଳନର ବନ୍ଧୁ ମିଳନର ଗୋଟେ ଟେ ଛୋଟ ଭୋଜିଟେ ରଖିଥିଲେ ହେଲେ ମୁଁ ଗଲିନି ଆଉ। ନା ମୁଁ ଯାଇନି କାହିଁକି ମତେ ଭଲ ଲାଗେନି
ବନ୍ଧୁ ମିଳନ ଟିକେ ଭଲସେ ହେଇଥାନ୍ତା ତମ ମାନଙ୍କର ସବୁ। ଆଉ ବୁଲି ବାଲିକି ଭୋଜି ଖାଇକି ଆସିଥାନ୍ତ।
ନା ମତେ ଯିବାକୁ ଇଚ୍ଛା ହେଲାନି।
ଓ ଇଛା ଯାଇଥାନ୍ତ ନା ଆଉ କୋଉ ସ୍କୁଲ ସାଙ୍ଗ ନା କୋଉ ସାଙ୍ଗ?
ହଁ ସ୍କୁଲ ସାଙ୍ଗ କାରଣ ସ୍କୁଲ ସାଙ୍ଗ ସହିତ ମୁଁ କାହାର ସହିତ ବି ଏତେ ଏ ସମ୍ପର୍କରେ ନାହିଁ ବର୍ତ୍ତମାନ ସେଥିପାଇଁ ଗଲିନି।
ସ୍କୁଲ ରେ ପଢୁଥିଲ ନା କୋଉ ସ୍କୁଲ ରେ?
ନା ଗାଁ ସ୍କୁଲରେ ମୁଁ ସପ୍ତମ ଯାଏଁ ପଢିଥିଲି। ତା ପରଠୁ ଆଉ ତିନିଟା କ୍ଲାସ ମୁଁ ଆଉ ଗୋଟେ ଗାଁ କୁ ପଳେଇଲି।
ଓ ଆଚ୍ଛା କିନ୍ତୁ ଗାଁ ସ୍କୁଲରେ ପଢିଥିଲେ ଏଇଆ ତ ବହୁତ ଭଲ ହେଇଥାନ୍ତା ଭଲ ଅ ତାପରେ ସେଠି କରିଥିଲେ ଭଲ ଲାଗିଥାନ୍ତା। ଆଉ ବାହାର ସ୍କୁଲ ସେଥିପାଇଁ ଇଚ୍ଛା ହେଲାନି ବୋଧେ ଆଉ।
ହଁ ହଁ ହଁ।
ହଁ। ହଁ। ଯାଇଥାନ୍ତ କରିଥାନ୍ତ କଣ ଭୋଜିରେ ସେ ତ ଆଇଁଷ ଫାଇଁଷ ହଉ ତୁ ବୋଧେ ବୁଝେଇ କି ଆଇଁଷ ଖାଇବ ଆଇଁଷ ଯିଏ ସାଧା ଖାଇବ ସାଧା ଆଉ।
ହଁ ସାଧା।
ହଁ ସବୁ ଭୋଜିରେ ତ ସେଇଆ ହୁଏ ଆଉ କିଏ ଆଇଁଷ? ଖାଇବ ଆଇଁଷ କରିବେ ଯିଏ ସାଧା ଖାଇବ ସାଧା କରିବେ ଆଉ।
ହଁ।
ହଁ। ଆଉ ଦେହ ତମର ଭଲ ଅଛି ନା?
ଦେହ ବହୁତ ଭଲ ଅଛି କଁ କଣ ଭଲ ଅଛି ମାନେ ଏବେ ଟିକେ ଥଣ୍ଡା ଟିକେ ହେଇଚି ତ। ହ ମୁଣ୍ଡ ଫୁଣ୍ଡ ଟା ବିନ୍ଧୁଛି।
ହଁ। ଥଣ୍ଡା ହଁ ଏବେ ତ ସମସ୍ତଙ୍କୁ ଜର ଥଣ୍ଡା ହଉଛି ଆଉ।
ଆ ତମର ଭଉଣୀ।
ମୋର ସେମିତି ଭଲ ଅଛି। କେତେଳେ କେମିତି ଗୋଡ ହାତ ଏମିତି ବିନ୍ଧୁଛି ମୁଣ୍ଡ ଫୁଣ୍ଡ ବିନ୍ଧୁଛି ଏଇଆ ଆଉ।
ଟିକେ ଥଣ୍ଡା ରହିଯାଇଚି ଆଉ।
ହଁ ଆଉ ତମେ ରୋଷେଇ କରିନା କି?
ନା ନା ଆଜି ରୋଷେଇ କରିନି ଆଜି ମମି ବି କରୁଚନ୍ତି। ସାନ ମମି ଅଛନ୍ତି କରୁଚନ୍ତି ଆଉ।
ଆଚ୍ଛା ତମେ ଟିକେ ଗଲନି ସାହାଯ୍ୟ କରି ଦେଇଥାନ୍ତ ମମି କି।
କାଇଁ କହିଲ ମୁଁ ଟିକେ ମାର୍କେଟ ଆଡେ ବୁଲି ପଳେଇଆଇଲି ନା ଗରମ ହଉଚି।
ଓହୋ ଗରମ ହଉଛି ହଁ ଗରମ ତ ଏବେ ଯୋଉ ହଉଛି। ହେ ପାଗ ସିନା କାଉଁଳିଛି ହେଲେ ଗୁଳୁଗୁଳିଟା ହଉଛି।
ହୁଁ।
ହଁ ସେଥିପାଇଁ। ଆ ହୁ। ଆଉ କଣ ସବୁ ଖବର ଭଲ ନା?
ଖବର କୁ କୁହନା କୁହନା ସଖାଳେ ଏତେ ମୋ ପାଇଁ କାମ ଥିଲା ବୋଲି ମୁଁ ଜାଣିନଥିଲି। ସଖାଳୁ ଉଠିଲି ମମ୍ ଉଠିକି ଖୁସ୍ ମମି କହିଲା ଘର ଝାଡିଲି ଘର ପୋଛିଲି ତା ପୋଛିକି ବାହା ବାରି ପଟ ସେଗୁରା ଓଳେଇଲି ତାପରେ ଘାସ ମାସ ହେଇଥିଲା ସେଗୁରା ସପ୍ ସଫା କରିଛି ତାପରେ ଶୁଣୁ ନା ସଫା କରିଲି ତାପେରେ
ଆଁ।
ଦାନ୍ତ ପତ୍ର ଘଷି ଗାଧେଇ ପାଧେଇ ମନ୍ଦିର ଗଲି ମନ୍ଦିର ଟିକେ ଜଲଦି ପଳେଇ ଆସିଲି। ଭୋଗ ନନାଙ୍କୁ କହିଥିଲି ନନା କହିଲେ ଭୋଗ ଖାଇବ ଝିଅ ରୁହ। ମୁଁ କହିଲି ନାଇଁ ନନା ଆମ ପୁଅ ହାତରେ ପଠେଇବ ମୁଁ ମୋର ଯାଉଛି କାମ ଅଛି। ପଳେଇ ଆଇଲିି ପଳେଇ ଆସି ନନା ପଠେଇଥିଲେ ଭୋଗ ଟିକେ ଖାଇଲି। ନା ଭୋଗ ନୁମ ଆମ ପୁଅ ହାତରେ ବା ନନା ପଠେଇଦେଲେ କହିଲେ। ମୁଁ ଆଇଲିି ସବୁ ନନା ପଠେଇଥିଲେ ଘରେ ଖାଇଲି ଆଉ। ଖାଇକି ପୁଣି ଗଲି ମାର୍କେଟ ମାର୍କେଟରୁ ଏଇ ଆସିକି ବଇଚି। ମାର୍କେଟରେ ସେମିତି ଆଜି ରସାବଳି ଖାଇଲି ଆଉ ଲସି ପିଇଲି ପି ପିଇକି ଆଇଲି।
ହଁ ମୋ ପାଇଁ ଟିକେ ଲସି ଆଣିଚକି ମତେ ଲସି ବହୁତ ପସନ୍ଦ୍।
ପସନ୍ଦ ଆଉ କଣ କରିବା ଏଠି ଯୋଉ ଲସିଟା ପିଇଲି ମତେ ଏତେ ଭଲ ଲାଗିଲାନି ମ ଆଉ ଗୋଟେ ଜାଗ୍ ସସ୍ତା ରେ ଭଲ ମିଳୁଛି ସେଠି ଗଲେ ହୁଅନ୍ତା ଦେଖିବା କେତେବେଳେ ଗଲେ ପିଇକି ଆଇଲେ ହବ।
ହଁ ତେବେ ଲସି ଯଦି ନ ଭଲ ଲାଗିବ ତ ତାହେଲେ ଭଲ ଲାଗିବନି ପିଇବା ପାଇଁ। ଏଗୁରା ତ ଲସି ଅଶୀ ଟଙ୍କା ନବେ ଟଙ୍କା କରିଦେଲେଣି ଯଦି ଅଶୀ ନବେ ଟଙ୍କା ଦେଇକି ଆମେ ଭଲସେ ପିଇ ପାରିବାନି ଭଲ ଲାଗିବନି ସେଇରା କଣ ଭଲ ଲାଗିବ କି ଆଉ ଏତେ ଟଙ୍କା ଦେଇକି ପିଇବୁ ଦେଖିଲା ବେଳକୁ ଭଲ ଲାଗିବନି।
ସେଇଆ ପା ଲସି କଥା କୁହନା ବହୁତ୍ ଦାମ୍ ଲସି। ମାନେ ଭର୍ତୀ ଆସିଥିବେ ଭଲ ନାହିଁ ବହୁତ୍ ଦାମ୍।
ହଁ। ମୁଁ ବି ଆଜି ସେ ସକାଳୁ ଉଠିଲି ଉଠିକି ଭଲ ଲାଗିଲାନି ବସଥିଲି ସେଟୁ ଛତୁଆ ଟିକେ ପିଇ ଦେଇକି ତାପରେ ତା ବସିିକି ଇଛା ହେଲା ମାର୍କେଟଆଡେ ଯିବି ବୋଲି କଇଲେ ମମି କହିଲେ କି ଯିବୁ ଯଦି ପଖାଳ ଟିକେ ଖାଇ ଦେଇକି ଯାଆ ପଖାଳ ଖାଇ ଦେଇକି ମାର୍କେଟେ ଆଡେ ପଳେଇଥିଲି ଟିକେ ବୁଲିବା ପାଇଁ। ଆଉ ଯାଇକି ସେଠି ଯେମିତି ଗୁପ୍ ଚୁପ୍ ମତେ ଗୁପ୍ ଚୁପ୍ ବହୁତ୍ ପସନ୍ଦ। ଗୁପ୍ ଚୁପ୍ କତି କି
କଣ କରଚୁ ମୋ ପାଇଁ ଟିକେ ଆଣଲନି।
ହୁଁ ଏ ସର ତ ହଁ ବଳିଆ ବଳିଆ ଗୁପ୍ ଚୁପ୍ ଆମର ସେଇ ବଜାରରେ ବଳିଆ ବୋଲି ଗୋଟେ ଗୁପ୍ ଚୁପ୍ ବାଲା ସିଏ ବଢିଆ ଗୁପ୍ ଚୁପ୍ ଦଉଛି ପୁରା ଫେମସ ଗୁପ୍ ଚୁପ୍ ତାର। ଅ ସେଠି ଆଉ ଯାଇକି ଖାଇକି ବହୁତ ବଢିଆ ଲାଗିଲା ଖାଇ ପିଇକି ଆ ଆସିଲି ଆଉ।
ହଁ ହ କୋଉଥିରେ ସାଇକେଲ୍‌ ଯାଇଥିଲ ନା ଗାଡିରେ ଯାଇଥିଲ।
ନା ଗାଡିରେ ଯାଇଥିଲି ସାଇକଲ କିଏ ଗରମରେ ପେଲିପେଲିକା ଯିବ। ଗାଡି ନେଇକି ପଳେଇଥିଲି ଆଉ। ବାପାଙ୍କୁ ତ ଗାଡି କଇଲି ବାପା ହଁ ଏଇକୁଟିଆ ଯାଇ ଯି ବାପାଙ୍କୁ ଗାଡି କହିଲି। ବାପା ଚିଡିଲେ କଲେ ନା ତତେମି ଇଏ କରିମି କିଏ କରିମି ଏମିତି ପୋ ଚିିଡିଲେ ତାପରେ ମୁଁ କିଲି ନା ଦିଅ ମୁଁ ପାଞ୍ଚ ମିନିଟିରେ ଆସିଲି ଏୟା କହିଛି। କି ନେଇକି ଚାବି ନେଇକି ପଳେଇଲି ଦୌଡିକି।
ଏକା ଯାଇଥିଲ।
ହଁ ଆକୁ ଏ ମତେ କାହାକୁ ବସେଇକି ନବାକୁ ମତ ମତେ ଭଲ ଲାଗେନା।
ଭଲ।
ନୂଆ ନୂଆ ତାପରେ ଶିଖିବ ଗାଡି ଶିଖିଥିବୁ କି ସେ ପଛରେ ଗୋଟେ କିଏ ବସ ସଏ କହିବ କେବେ ତ ହେଇ ଏମିତି ଗାଡି ଚାଲେ ନା। ଆଉ ଟ୍ରାଫିକ୍ ଅଛି ମତେ ଗାଡି ଦେଇଦେ ହେଇ ଏମିତି ଦେଖି ଏମିତି ହେଲେ କଣ ନର୍ଭସ ହେଇଯିବ ନର୍ଭସ ହେଇଗଲେ ହଁ। ହଁ ସେ ନର୍ଭସ ହେଲା କଣ ଯୋଉ ଗାଡି ଫୁ ନେଇକି କୋଉଠି କା ଦିଅରେ କୁଟିବି। ତାପରେ ଏକୁଟିଆ ଗଲୁ ନିଜ ମାଇଣ୍ଡ ରେ ଚଲେଇଲୁ କେମିତି କଣ ଯିବୁ ନିଜେ ଇଏ କରିବୁ ନିଜେ ଫେସ୍‌ କରିବୁ ସେ ଜିନିଷକୁ ଆଉ ଇଏ ପଛରେ ଗୋଟେ ବସିଥିବ ସିଏ କହୁଥିବ ଏମିତି ଚଲା ସେମିତି ଚଲା ମତେ ହଁ ହଡବଡ ହେଇ ଯିବି ମୁଁ ସେ କାଇଁ କାହାକୁ ପଛରେ ବସେଇକି ନିଏନା, ମୋର ଏକୁଡିଆ ଯିବି। ଯିଏ ମୋ ସହିତ ଯିବାକୁ ଚାହୁଁଛ ସିଏ ଆଉ ଗୋଟେ ଗାଡି ନେଇକି ଆସ।
ହଁ ଆଉ ନହେଲେ ମତେ ସବୁଠୁ ସାଇକେଲ ହିଁ ଭଲ ଲାଗେ ଚଲେଇବା ପାଇଁ।
ହଁ ତାପ ସାଇକେଲ ନେଇକି ଯିବାଠି କିଛି କଥା ନାଇଁ ହଁ ସାଇକେଲ ନେଇକି କି ଯିବାଠି କିଛି କଥା ନାଇଁ ଯେ ଏଇଆ ହଁଅ ଏଇଆ ଗରମ ଗୁଳୁ ଗୁଳିଟା ହଉଥିଲା ତ ମୋ ତେ ଆଉ ଭଲ ଲାଗିଲାନି, ମୁଁ ସେଥିପାଇଁ କହିଲି ନା ସାଇକେଲ ନେଇକି ଯିବିନି ଗାଡି ଟିକେ ନେଇକି ପଳାଏ। ନହେନ ମୁଁ ଯେତେବେଳେ ଯାଏ ସାଇକେଲ ନେଇକି ପ୍ରାୟ ଯାଏ।
ହଁ।
ହଁ ଗରମ ଯୋଉଦନ ଖରା ଅଧିକ ହେଇଥିବ ଗାଡି ନେଇକି ଯାଏ ଆଉ ଯୋଉଦନ ପାଗ ପୁରା ନର୍ମାଲ ଥିବ ମୁଁ ସେଦିନ ସାଇକେଲ ନେଇକି ପଳାଏ।
ଭଲ।
ହଁ।
ତାହେଲେ ତମେ ଗାଡି ଭଲସେ ଶିଖି ଯାଇଛ ନା?
ହଁ ଗାଡି ଶିଖି ଯାଇଛି ଏଇଆ ଖାଲି ପୁ-ପଛରେ ବସିଲେ ଏମିତି ହଡ ବଡ
ଆଉ ତମେ ପୁରା ଭଲସେ କେତେ କିଲୋମିଟର ଯାଇ ଚଲେଇ ପାରିବ?
ମୁଁ ପୁରା ଭଲସେ ଏ ଶହେ କିଲୋମିଟର ପର୍ଯ୍ୟନ୍ତ ଚଲେଇ ପାରିବି
ଯାହା ହଉ ତମେ ପୁରା ଶିଖିଗଲଣି ଆଉ!
ହଁ। ଉଁମ୍ସ୍
ଆଉ
ଆ ଆଚ୍ଛା ଆଉ କଣ କହୁଛ କୁହ? ତମେ ଗାଡି ଚଲେଇ ଶି ଖିଚକି ଭଉଣୀ।
ମୁଁ ଶିଖିଚି ଯେ ମୁଁ କେବେ ଚେଷ୍ଟା କରିନି ଚଲେଇବା ପାଇଁ। ମୁଁ ସୁ-ସ୍କୁଟି ଚଲେଇ ଦେଇଚି ପୁରା ଚଲେଇଦେବି। ବାଇକ୍
ବାଇକ୍ ବି ଚଲଉଚି ଥିଲ ହେଲେ
ବାଇକ୍ ଚଲଉଥିଲି କଣ ଅଭ୍ୟାସ ଆଉ ନାହିଁ ବୋଲି ମୁଁ ଏତେଟା ଆଉ ଚଲେଇ ପାରୁନି କିନ୍ତୁ ବାଇକ୍ ଚଲେଇଦେବି ପଛରେ କିନ୍ତୁ ଜଣେ ବସିବାକୁ ପଡିବ ଆଉ ଏବେ ଟିକେ ଚଲେଇଲେ ଆଉ।
ଅ ହଁ ପଛରେ ନ ବସିଲେ ତ ଆଜିିକାଲି ଆଉ କିଛି ଚେ ଚେ ସିଖ୍ ଖି ପାରୁନାହାନ୍ତି ଗାଡି ଆଉ ପଛରେ କିନ୍ତୁ ବ ଶିଖି ସାରିଲା ପରେ ଯଦି ପଛରେ ବସିବ ଡର ମାଡୁଚି ଚଲେଇବା ପାଇଁ।
ହଁ ପା ସେଇଥିପାଇଁ।
ହଁ।
ଆଉ
କ କହିଲେ ଭଉଣୀ?
ମୁଁ ଗୋଟେ କୁକୁର ଛୁଆ ଟେ ଆଣିବି ବୋଲି ଭାବିଛି।
ହଁ କୁକୁର ଛୁଆ ଆଣିବା ଆଉ।
ଆଣିବି